ହାଲୋ।
ହା-ହ୍ୟାଲୋ।
ହଁ।
କଁ କରୁଚନ୍ତି? କାଁ ଏଇଠି ବସିକି ବୁଣା ବୁଣି ଟିକେ କରୁଛି ଆଉ।
ଓହୋ! ବୁଣା ବୁଣି ଶିଖିଚନ୍ତି?
ହଁ।
ମାନେ କଣ କଣ ବୁଣି ପାରୁଚନ୍ତି?
ଏଇ ଯୋଉ ଡୋର ସ୍କ୍ରିନି, ଦେଓର ଲେସ୍, ଟିଭି କଭର, ଫ୍ରିଜ୍ କଭର ଏଇରାଉ।
ଯାହା ହଉ ଭଲ ଗୋଟେ ମାନେ ଏନ୍ ଗେଜ୍ ରହିବ ନା!
ହୁଁ ହେଇ ଘର ପାଇଁ ବୁଣାବିଣା କରେ ଏମତି, ଆଉ କରୁ ଆଉଁ।
ହଁ ହଉ ବ ସେ ନିଜେ ତ ଆଟ୍ଲି ମାନେ କେବେ ତ ଫାଙ୍କା ରହିବନି ନା!
ହୁଁ, ଯେତେ ଫାଙ୍କ ରହୁଁ, ସେ କାମ କରୁ ଆଉ କଣ?
ମୁଁ ଏଇ ରୋଷେଇ ବାସ ବସିଲି, ରୋଷେଇ ବସ୍
ରୋଷେଇ ସରିନେଇଁ?
ନାଇଁ, ରୋଷେଇ ସରିନି ମୁଁ ସାଙ୍ଗ ଗୋଟେ ଯାଉ ଚ ନା, ମୋ ସାଙ୍ଗ ଗୋଟେ ଯାଉଛନ୍ତି ଜଣେ ମାନେ ଭୁବନେଶ୍ୱର
ଓହ!
ଘରୁ ସମ୍ବଲପୁର, କହିଛି ନାହିଁ ଯାହାହେଲେ ମୁଁ ଖାଇକି ଯିବି। ସେଇଥିପାଇଁ ଲେଟ୍ ରେ ବନଉଚି ଆଉ। ଆପଙ୍କର ରୋଷେଇଆସ?
ବର୍ଷା ହଉଛି, ହଁ ରୋଷେଇ ସାରିକି ଖାଇ ପିଇ ସାରିକି, ତାକୁ ବୁଣାବୁଣି କରୁଛୁ ଆଉ।
କଣ ମାନେ ଖାଇସାରିକି ମାନେ କଣ ଜଳଖିଆ ନା ଉଁ
ନା ମୁଁ ଜଳିଖିଆ ଖାଇନି, ମୁଁ ଭାତ ଖାଇସାଇଲିନି ସକାଳୁ, ସେ ନଅଟା ବେଳେ ଖାଇନି ଭାତ। ନା ଦିପହର କାହିଁ କରିବେ ଦିଟା ବେଳକୁ ଡି୍ୟୁଟି ଯାଇଛନ୍ତି। ଆସନେ ଖାଇଁମୁଁ ସାଢେ ଗୋଟେ ଦିଟା ବେଳକୁ। ଆମ ସେଟା ଗୋଟେ ଅଭ୍ୟାସ ହେଇଯାଇଛି ନା, ଆମକୁ ଜଳ ଖିଆ ଟିକେ ଭଲ ଲାଗେନି।
ଓହୋ। ନା ମାନେ ସ୍କୁଲଠୁ ପଢଲା ବେଳେ ଉକ୍ତ ଭାତ ଫାତ ଖାଉଥୁଲୁ ନା, ଏବେ ସିନା ରୁଟି ଆଉ ଜଳଖିଆ ଫଳିଖିଆ ସବୁ ଖାଉଛ! ଆଉ ଭାତ ଏତ୍ ଖାଇଆକୁ ପଡୁନି!
ହୁଁ। ନା ଆମର ଟିକେ ଅଭ୍ୟାସ ଭାତ ଫାତ ଦିଟା ଖାଇମୁଁ, ଜଲିଖିଆ ଟା ଖାଲି ସଞ୍ଜ ବେଳକୁ ଟିକେ ହେଲା।
ହଁ। ହଁ, ସେଇଟା ବି ଭଲ। ଯାହାର ଯେମିତି ଖାଇବା ଅଭ୍ୟାସ ହେଟା କିଛି ଆଉ ଇଏ ନାହିଁ।
ହୁଁ।
ବୁଣାବୁଣି କୋଉଠୁ ଶିଖିଥିଲେ ନା ମାନେ
ନା ବୁଣା ବୁଣୀ ଭାଉଜ ହେରିକା ସବୁ ଆମ କରନ୍ତି। ମ ବଡଦେଇ, ଭଉଣୀ ହେଇକା ହଁ ଭଉଣୀ ହେଇକା କରନ୍ତି, ସେ ଭାଉଜ ହେଇକା ସବୁ କରନ୍ତିନି, ତାଙ୍କ ପାଖ ପାଖରୁ ସବୁ ଶିଖନ୍ତି, ଦେଇ ଭ-ଭଉଣୀ ହେଇକା, ଭାଉଜ ହେଇକା କରନ୍ତି
ନାଇଁ ଭଲ ନା, ମାନେ ଦେଖ ଖାଲି ବସିକି ଫୋନ ଚିପିବା। ଗପିବା। ସବୁ ଦିନିଷ ଅପେକ୍ଷା ସେ କାମଟା ଭଲ ନା ନାହିଁ ଏମତି ତମେ ଗୋଟେ ଟାଇମରେ ଦିଟା କାମ କରିପାରୁଛ ହଁ ନାହିଁ କହିଲ।
ହୁଁ।
ଏପଟେ କଥା ହେଇପାରୁଚ ସେପଟେ ତମେ ତମର ବୁଣା ବୁଣି କରିଚାଲିଛ କେତେବେଳେ କା ଲାଗିବନି ଯେକୌଣସି ଜିନିଷ ବି ଯଦି ଆମେ ଶିଖିଥିବା କେତେବେଳେ ଏକା ଲାଗିବନି।
ହୁଁ।
ମୁଁ ମୋର ଏଇଠି ସିଲେଇ ମୋର ମୁଁ ସିଲେଇ ଶିଖିଚି ବୁଟିକଟେ ଦେଇଥିଲି। କିନ୍ତୁ ଆଉ ଝିଅକୁ ପାଠପଢା ଟିକେ ଦେଖି ପାଇଲିନି ବୋଲି ବନ୍ଦ କରିଦଉଛି।
ସେଇ ବା ସିଲେଇ ମୁଁ ବି ଶିଖିଚି ଏ ବାହାରେ ଅଛି ନା। ଏଇନା ଛୋଟ ଛୁଆଟା ଦେଢବର୍ଷର ଛୁଆଟା ଆଉ ଏଠି ବି ଆଣିକି ପକେଇଥିନେ ଭଲ ହେଇଥିନା ଓଡିଆ ଲୋକଙ୍କର କଉଥିଲେ ସିଲେଇ ଶିଖିଚୁ ପକା। ଭଲ ପଇସା କଣ ଦେଢବର୍ଷର ଛୁଆକୁ ଧରି କଣ ସିଲେଇ କରିମି।
ହଁ ନାଇଁ ସେମିତି ଆଉ ଛୁଆଙ୍କୁ ଇଗ୍ନୋର କରିକି କରିହବନି ନା। ତାଙ୍କୁ ଯଦି ରଖିପାରିକି କଲ ଠିକ୍ ଅଛି।
ନାଇଁ ବା ମୋ ଛୁଆକୁ ରଖିହବନି ଏଇ ଛୁଆଙ୍କୁ ଆଉ ଅନ୍ୟ କାମ କରିହବ। ତାକୁ ଧରିକି ସିଲେଇ କରିହବନି ସେ ସୁତା ମୁତା ଟାଣି ଟୁଣା ଦେବେ କେତେ କଁ କରିବ।
ହଁ ନା ମୋ ମୁଁ ତ ନିଜେ କରୁଥିଲି ଆସିଲା ମୋ ଝିଅ ଫାଇଭ କ୍ଲାସ୍ ପଢିଲାଣି। ଆସିଲାବେଳୁକୁ ମୋ ଝିଅ ମୁଁ କହିବ ମୁଁ ପଢିବିନି ମତେ ଇଚ୍ଛା ହଉନି ମତେ ନିଦ ଲାଗିଲାଣି। ଆଉ ମୁଁ ହେପଟେ କଣ ବୁଟିକ୍ କଲା ମାନେ ବାହାରେ ଗୋଟେ ବିଜନେସ୍ କରିବ ମାନେ ଲୋ
ହୁଁ।
କ ଅଧିକା ହେବେ କି ରହିଆକୁ ପଡିବ। ତାପରେ ଡିସାଇଡ୍ କଲି ନାହିଁ ଏତେ ଲୋକଙ୍କୁ ସମ୍ଭାଳି ହବନି। ମୁଁ ତାହଲେ ଇଏ କରିବିନି ଆଉ ଝିଅ ଆଉ ଟି କେ ବଡ ହେଲା ପରେ ଯାହା କରିବୁ କରିବି ଆଉ। ହଁ ହଁ ସେଇଥିପାଇଁ ଏବେ ଆଉ ମାନେ କରୁନି ନହେନେ ମୋ କେବେ ଦେଇଥିଲି ମୁଁ ଭଲ ଚାଲିଥିଲା ବି। କିନ୍ତୁ ଆଉ ଭଲ ଚାଲିଲେ କଣ ହବ ମୋ ଝିଅ ଯୋଉ ହଁ। ନାଇଁ ସିଲେଇ ଭଲ ପଇସା ନା ଯୋଉଟା ବି ହଉ।
ଚାଷୁଆ କହନି ଉଁ ଝୁଅ ମୋ ଭଉଣୀ ଗୋଟେ କୋଡିଏ ହଜାର ନେଖା ପାଉଥିଲା ମାସୁକୁ ଏଇ ରଜ ଆଷ୍ଟମୀ ହେଲେ କୋଡିଏ ପଚିଶ ହଜାର
ସୋକୁ ଉଁ
ମାସକୁ ଖାଲି ରଜ ଅଷ୍ଟମୀରେ ସିଏ ପଚିଶ ହଜାର ଇନକମ୍ କରେ।
ହଁ ରଜ ଏ ଯୋଉ ଇଏ ଟାଇମରେ କୋଉ ଟାଇମରେ କହିଲ ମାସକୁ
କୁମାର ପୁନେଇ ରଜ ଅଷ୍ଟିମୀ
ନାଇଁ ମୋ ମା ଗୋଟେ ଗୋଟେ ମାସେରେ ମୋ ଯା ହେରିକା ଆ ଲକ୍ଷେ ଦେଢଲକ୍ଷ ଆରେ ଏମିତି ଇନକମ୍। ମୋର ସିନା କମ୍ ହୁଏ ତାଙ୍କର ବୋହୁତ ବୋହୁତ ଆସେ ବୋହୁତ।
କି ସିଲେଇ କରନ୍ତି କି?
ନାଇଁ ମୁଁ ବି ତ କରେ ମାନେ ମୋ ଯା ସବୁ ସବୁ।
ହୁଁ ନା ଆମର ଖାଲି ଡ୍ରେସେ ବ୍ଲାଉଜ ଏଇରା ପୁଅ ପିଲାଙ୍କ ଜିନିଷ କିଛି ସିଏ ସିଲେଇ କରନ୍ତ୍ ସେ ମାସୁକୁ ଆମ ଗାଁ ଗହଳିରେ କେତେ ଇନକମ ହବ।
ଅଁ ହଁ ନା ପୁଅ ପିଲା ଜିନିଷ ନୁହେଁ। ମୁଁ ବୋହୁତୁ କଷ୍ଟରେ ବି କୋଡିଏ ହଜାର କମେଇ କମେଇ ପାରେ ତମେ ଏଇନା ଉଁ ଆମେ ବାହାରେ ଏକା ଏକା ରହୁଚୁ ଛୁଆଙ୍କୁ ନେଇକି ସ୍କୁଲ ଛାଡିବୁ। ସ୍କୁଲଣୁ ଆଣିବୁ, ଟିଉସନ ନେବୁ, ଆଣିବୁ, ଡ୍ରଇଂ କ୍ଲାସ ନେବୁ ଆଣିବୁ, ତା ମଝିରେ ଯେତିକି ଆମେ କରିବୁ, ଘରେ ରୋଷେଇ ବାସ। ଅଛି ନା ନାଇଁ? ଘର କାମ ଅଛି ନା ନାଇଁ? ସେତିକିରୁ ମୁଁ କେତେ କରିବି? ଦିନକୁ ତିନି, ଚାରଟା କରିପାରିବି ମୁଁ ତାଠୁ ଅଧିକ କରିପାରିବିନି, କିନ୍ତୁ ମୋର ଯୋଉ ଲେବୁଲର ଅର୍ଡର ଆସିଲା ନାଇଁ, ବ୍ଲାଉଜ ଡିଜାଇନ୍ ଦେଖିକି ନର୍ମାଲ ଷ୍ଟାର୍ଟିଂରେ ଅଢେଇଶ ଚାରଶହ ପଚାଶ ପାଆଶହ ପର୍ଯ୍ୟନ୍ତ ବି ଅଛି।
ତମେ ତ ବହୁତ୍ ଆମ ଗାଁ ରେ ବହୁତ୍ କାମ ବ୍ଲାଉଜ ପୁରା ପ୍ଲେନ୍ଟା ହଉଛି ଶହେ କୋଡିଏ। ଆଉ ଡିଜାଇନି୍ ଡିଜାଇନ ଯେକୌଣସି ଡିଜାଇନ କର ଦୁଇଶହ।
ନା ନା ତଥାପି ମୁଁ କରିପାରେନି ନାଇଁ ତଥାପି କିନ୍ତୁ ମୁଁ ହଁ ବତ୍। ବଜାରେ ଉପରେ ମାନେ ପୁଣି ଭଡାଟା ନେଉନାହାନ୍ତି କି? ଘର ଭଡା ଟା ବି?
ହୁଁ ହଁ ଆମେ ଯେକୌଣସି ଡିଜାଇନେ। କହିପାରୁଛନ ନା ଏବେ ଦୁଇଶହ? ତମ ଏଠି ପାଇପିନି ଫାଇପିନି ଯାଆ ଲଗେଇବ। ଆଉ ପାଇପିନି ଫାଇବିନି ଲଗେଇବ। ତମେ କିଣିକି ଦବ ନହେଲେ ଯିଏ କିଣିକି ଆଣିଥିବ ତାଙ୍କୁ ପଇସା ଦେବ। ଆଉ ଏଇଆ ଆଉ।
ହୁଁ।
ଆଉ ଏପଟରେ ଆମର ଯୋଉ ବ୍ୟାଙ୍କ୍ ଦ୍ଵାରା ସିଟି ଫିଟି ଉପରେ ବ୍ରଜ୍ ଗୋଟା ଛଅଶହ ସାତ୍
ମୁଁ ଏଇ ଭୁବନେଶ୍ଵରରେ ମୋ ଯାଆଙ୍କ ପାଖରେ କୁହ ସେଟା। ଛାଡ, ମୋ ଯାହା କଇବେ, ବିନା ଅସ୍ତର ବାଲା ବ୍ଲାଉଜ୍ ତିନିଶହ।
ଏଇଠିବା ବିନା ଆସ ସାତ ତିନିଶହ ଫେର୍ ଚାରିଶହ। ପ୍ଲେନ୍ ବ୍ଲାଉଜ୍ ଚାରିଶହ।
ଅସ୍ତର ପଡିଲା ମାନେ ଚାରଶହ ପଚାଶ ନା ପାଂଶ ଡିଜାଇନ୍ ହେଲା ମାନେ ସାତ୍ ସାତଶହ ପଚାଶ ଡ୍ରେସ ସେଟ୍ ହେଲା ବାରଶହ। ମୋର ଏଇଠା ମାନେ ନେଉଚୁ ଚାରଶହ ପଚାଶ।
ଭଲ ପଇସା ଇନକମ୍ କରୁଚ ଆମର ତ? ଡ୍ରେସ୍ ଘରିକା ଅଢେଇଶହ ଟଙ୍କା।
ନାଇଁ ସିଏ ମାର୍କେଟରେ ଅଧିକ ରେଟ୍ ଟିକେ ଭାବୁନା। ଏତେ ପ୍ରାଇସ୍ ଥାଇକି ବି ତ ନା ଏତେ ହବନି। ତାପରେ କଣ? ହଁ ଆମେ ଏତେ ରେଟ୍ ଥାଇକି ବି ମୁଁ ତ କରିପାରିବିନି ନା। ଦଶ, ପନ୍ଦର ହଜାରଠୁ ବେଳେ ବେଳେ କୋଡିଏ ହଜାର। ତା, ଠୁ ଅଧିକ କରିପାରିବିନି। କାମ କେତେ କରିବ? ମୁଁ ଏକା ସବୁ କାମ କଲା ବେଳକୁ ଘର କାମ, ଝିଅକୁ ସବୁ କାମ, ନବା ଆଣିବା ସବୁ କରିବି, ତା, ବାଦ ସିଲେଇ କେତେ କରିପାରିବି?
ନାଇଁ, ଏଥର ପାରିବିନି।
ନା, ଏତେ ତ ହେଇପାରିବନି ନା। ତା, ପରେ ନାଇଁ, ତାକୁ ପୁରା ମୁଁ ଛାଡିଦେଇ ଯିବା ବନ୍ଦ କରିଦେଇଛ। ଉଁ।
ହୁଁ।
ମୁଁ ଆକ୍ଚୁଆଲି ଆସିଲା ବେଳକୁ ମୋ ଝିଅ ପଢିଲାନି, ମତେ ଘର କାମ, ବାହାର କାମ ସବୁ ବହୁତ ପ୍ରେସର ରହିଲା।
ଏ ଛୁଆ ଷଷ୍ଠ, ସପ୍ତମ ପଢୁ
ହଁ ତାପରେ ମୁଁ କଣ ନାଇଁ ଟିକେ ଆଉ ବଡ ହେଇଯାଉ। ଯାହାହେଲେ ତ ଗୋଟେ ଜିନିଷ ଜାଣିଛ୍। ନା ଆଜି ନହେଲେ ତ କାଲି କରିପାରିବା ପାଇଁ।
ନାଇଁ ଚିରା ଫଟାର ବାରଣ ନାଇ ନୂଆ ଡ୍ରେସ୍ ମାରା ମୁରି କଣ ନା ଆଉ ନୂଆ କଟିଙ୍ଗ ଫଟିଙ୍ଗ୍।
ନା ନା ନା ମୁଁ ଶୁଣ, ମାନେ ହେମତି ନାହିଁ। ବୁକ୍ ଟିକଟା ଦେଇଥିଲି ନା। ଯଦି ଗରିବି ଲେକଙ୍କର ହେମତି ଆଇଲେ ମନା କରିଦଉଚି ନା। ମୁଁ ଏମତି ରଖେନି। ନର୍ମାଲି ମାରିବା ପାଇଁ ମୁଁ କେବେ ବି ଫର୍ କରେନି। ମାନେ ଖାଲି ଡ୍ରେସ୍। ମାରିକି ନିଅ ମୁଁ ରଖେନି ସେଟା। ସେମାନେ ବହୁତ ରିକ୍ୱେଷ୍ଟ କରନ୍ତି ବାଧ୍ୟ କରନ୍ତି ବୋଲି ମାଘ। ଆଉ ଫୁଲ୍ କାମ ନ କରିକି କିଏ ଏ ସବୁ ଛୋଟ ମୋଟ ଜିନିଷଏରା କରି ଚାଲିଥିବ। ତାପରେ ମୁଁ ପିଲା ବି ରଖିନି ନା ପିଲା ଥିଲେ
ପିଲା ତ ରଖନ୍ତୁ ତମର ଆହୁରି ଭଲ ହୁଅନ୍ତା।
ଭଲ କଥା କରିପାରିବେ ନାଇଁ ପିଲା ରଖିଲେ ସବୁ ଠିକ୍ ସବୁ ଡିଜାଇନ ହବ କିନ୍ତୁ ପିଲା ହେତିକି ଜାଣି ନାହାନ୍ତି ନା। ମୋର ଭୁଲ ଭାଲ କରିଦେଲେ ମତେ କଷ୍ଟମର ଆଣିକି ଫେରେଇବେ। ଯେ ନାଇଁ ଏଇଟା ଏମିତି ହେଇଛି ଏମିତି ହେଇଛି ତମେ ତା ମାନେ ନିଜେ କରିନ। ହଁ ମୁଁ କହିଲି ଆରେ ତା ପରେ କେତେ ଜଣ କୁ ବୁଝେଇଲି ଟିକେ ଡିଜାଇନ୍ ବାଲା କାରଣ ମୋ ପାଖରେ ସବୁ ଡିଜାଇନ୍ ହିଁ ହୁଏ। ନର୍ମାଲ ପ୍ଲେନ୍ ବାଲା ବହୁତ କମ୍। ସେମିତି ଯଦି ନ କରି ପାରିବେ ମୁଁ ଝା ଦେଇପାରିବି କି କାହାକୁ।
ସେଇଆ।
ଯଦି ମତେ ବି ଉ ମାନେ ଝିଅ ପିଲାର ସପୋର୍ଟ ବି ମିଳିଥାନ୍ତା ମାନେ ଯୋଉ ପିଲା ରହୁଛନ୍ତି ମୁଁ ଆଉ ଛାଡ଼ିଥାନ୍ତି କି ଛାଡ଼ି ନଥାନ୍ତି। ମେନ୍ ମତେତିନିଟାଙ୍କ ହେଟୀ ବସିକି ରହିଆକୁ ପଇଲା।
ହଁ।
ସନ୍ଧ୍ୟା ବେଳେ ସବୁବେଳେ କଷ୍ଟମର ଅଧିକ ଆସିବେ ଝିଅ ଦେଖିଲା ବେଳକୁ ସନ୍ଧ୍ୟାବେଳେ ପଢ଼ିଆ ଟାଇମ। ବହୁତ ଭାବିଲି କହିଲି ପଇସା ତ ଏମିତି ଲାଇଫ ରେ ଅନ୍ୟ ବେଳେ ଇନକମ୍ କରିହେବ କିନ୍ତୁ ଛୋଟ ଛୁଆର ଛୁଆ ଙ୍କୁ ଟିକେ ନେଗଲଟ କରିଦେଲେ ମାନେ ତାଙ୍କ ମୂଳ ଦୁଆ ଷ୍ଟ୍ରଙ୍ଗ ନହେଲେ ଆଉ ପଢ଼ି ପାରିବେନି ନା ତ ଲାଭ କଣ ହବ ସେଇଆ ବହୁତ ଭାବିକିନି ବନ୍ଦ କରି ଦେଲି। ଏବେ ପୁରା ବୋହୁତ ଏମିତି ଗୋଟେ ଅଧେ ଆଇନେ ମୁଁ ବି କରୁନି ନା ମୁଁ ଏବେ କିଏ ଆସିବ ଆଜି ଏଟା କର ହେଟା କର କରିକି ଏତେ ଲାଭ କଣ ନହେଲେ କଲ ଆସୁଚି। ଯେ କରିଦିଅ ବୋଲି।
ଯେଉଁ ଅଛି ଯେ ମେସିନ୍ ଘରେ କଣ ହେଇଚି ଫାର୍ଷ୍ଟ କହିବେ କି? ସେ ନିଜ କାମ ନିଜେ କରନ୍ତୁ ତାପରେ ତମେ
ଏଇ ରଜକୁ ଆଠ ଟା ଖଣ୍ଡେ ନିଜର ବନେଇଚି। ମୋ ଝିଅର ବନେଇଛି ଆଉ କାର ନାଇଁ।
ଭଲ ହେଇଚି। ହଁ ନିଜ କାମ ତ ନିଜ ପଇସା ଟା ତ ରହିବ। ନିଜ ପଇସା ଟା ତ ଦଉଛନ୍ତି ବାହାରକୁ ଘରେ ରହିବ।
ଛଅ ସାତ ବର୍ଷ ହେଲା ମୁଁ ଶିକିକିଣି। ମୁଁ ମାନେ ପଢାପଢି ଲାଇନ୍ ଥିଲି କିନ୍ତୁ ଯୋଉ କରୁଣା ଟାଇମ ରେ ଯେତେ ବେଳେ ଘରେ ବସିଥିଲି ମତେ ଆଉ କାମ କିଛି ନ ଥିଲା। ଉଁ ସେଇ ଟାଇମରେ ମୁଁ ଶିଖିଗଲି। ଆଉ ସିକିଗଲା ପରେ ହେ ଦିନଠୁ ପାଞ୍ଚ ସାତ ସାତ ବର୍ଷ ହେଲାଣି ମୁଁ ବାହାରେ ସିଲେଇ ଦେଇନି କେତେ ପଇଷା ହେଲାଣି କେତେ ପିନ୍ଧୁଛି କହୁନୁ।
ହୁଁ କଣ କରିବି ନିଜ କାମ ନିଜେ କରିବା।
ହଁ ନାଇଁ ଏଇ ଝିଅର ରଜକୁ ବନେଇଥିଲି ଦିଟା ଆଉ ମୋର। ବନେଇଥିଲି ନିଜେବନେଇଥିଲି ଘର ମାନେ ବାହାରକୁ ବାହାରୁ ଯାଇକି କପଡା କିଣିକି ଆଣିକି ଫ୍ୟାନ୍ସି ର ମୁଁ ନିଜେ ବନେ
ହୁଁ
ୟୁନିକ୍ ହେଇଥିବ ଷ୍ଟାଇଲ ବି ହେଇଥିବ ତାପରେ ନିଜେ କଲେ ଖୁସି ନା ନିଜ ଇଏରେ ପିନ୍ଧିଲେ
ହଉ ଯେବେ ତମେ ସିିଲେଇ ଫିଲେଇ କରିବଆମକୁ କହିବ ଆମେ ପଠେଇବୁ ଆଉ।
ହଁ ହଁ ହଁ ତମେ ତ ଶିଖିଛ ନିଜେ ନା ଆଉ ମୁଁ କଣ ତମେ ତ ନିଜେ ଶିଖିଛ ଆଉ କଣ କଣ କହିଲ?
ମାନେ ଭୁବନେଶ୍ୱର ବି ଲୋକ ଆମର ଅଛନ୍ତି ନା।
ଓହୋ ହଁ ନଉଚନ୍ତି ନା ଆଉ ବାହାରୁ କରିକି ଆଉ। କଥା ହେଇନୁ ମୋର ବି ମାନେ ସବୁ ଯେତିକ ସବୁ ଇଏ ସବୁ ଟ୍ରାନ୍ସଫର ହେଇଗଲା ଯୋଉ ମାନଙ୍କର ବେଶୀ କରେ।
ହୁଁ ହୁଁ
ସେମାନେ ସବୁ ଟ୍ରାନ୍ସଫର୍ ହେଇଗଲା ମାନେ ସେ ଜର୍ଜ ହୁଅନ୍ତୁ। ଅଲଗା ଯୋଉ ସେକ୍ଟର ଯୋଉମାନେ ସବୁ ମ୍ୟାଡମ୍ ଥିଲେ ସମସ୍ତେ ଟ୍ରାନ୍ସଫର ହେଇଗଲା ନହଲେ ସେମାନେ ତେ ନିଅମିତ ଦିଅନ୍ତି। କହେ ଯାହା ହେଲା ଆପଣ କରିବେ।
ରୋଷେଇ ସାର୍ ସାଇଲଣି
ନାଇଁ ନାଇଁ ସବୁ ଚାଲିଛି ଭାତ ହଁ ହଁ ହଁ ମୁଁ ଏଇ ନାଇଁ ଯାଉଛି କରିବି ଏଟେ ଟିକେ ନା ଟିକେ ରଖୁଛି ଏପଟେ କରୁଛି। ସେମାନେ କାଲେ ଆସିଯିବେ